ହ୍ୟାଲୋ। ହ୍ୟାଲୋ।
ହାଲୋ।
ହାଲୋ।
ଆଉ କେମିତି ଅଛ ସାରେ?
ମୋର ପ୍ରିୟ ସାଙ୍ଗ ତୁମେ କେମିତି ଅଛ?
ଆଉ ଚାଲିଚି ଆପଣଙ୍କ ଦୟା ରୁ ଆଉ କଣ କରିବା?
ହୁଁ ଏମିତି ସବୁ ଚାଲିଥାଉ।
ଆଉ
ଏଇ ତ ଜିବନ ଆଉ କଣ କରିବି ଆଉ ଟିକେ ବିଲରେ ବିଲରେ ଅଛି ମୁଁ ବଛିି ତମ ତମ କଥା ଟିକେ ମନେ ପଡିଗଲା ନିରବରେ ବସି ଇନି ଆ, ମୁଁ କଇନି ଟିକେ ମୋର ପ୍ରିୟ ସାଙ୍ଗକୁ କଲ୍ ଲଗେଇବି। ବହୁତ ମନେ ପଡ଼ୁଥିଲା ତୋମ କଥା। ଆଉ କଣ ସବୁ ଭଲ, ସବୁ ଭଲ ର ଜ ଚାଲିଛି ରଜ ଚାଲିବ, ଏ ରଜ ଆଉରି ଆସିବ।
ହଁ।
ଏମିତି ରଜ ପାଳୁଥିବା ରଜ ଆସୁଥିବ ଯାଉଥିବ।
ହଁ।
ହୁଁ, ଏଇ ତ ଜୀବନ ଆଉ କଣ। ହଁ ମୁଁ ସଦାବେଳେ ଫାଙ୍କା, ତୋମେ କୁଅ କଣ କାମ ଅଛି ଲେ କାମ ଥିଲା କି, କୋଉ ଜାଗା?
ୟାମ ଗୋଟେ ଆମ ମନ୍ଦିର ଗୋଟେ ଅଛି ସେଇଠିକି ଯିବା?
ହୁଁ।
ମନ୍ଦିର ତ ଶୁଣିଥିବ?
ହଁ।
ବଳାର ବାଲକେଶ ମନ୍ଦିର।
ହଁ।
ସେଟା କୋଉ ଜାଗାରେ ପଡେ ଜାଣିଚ ନା?
କୋଉ ଜାଗାରେ?
ପୁରୀ ଗଲାବେଳେ ବାଟରେ ପଡେ।
ଓହୋ।
ଭଲ ମନ୍ଦିର ଟେ।
ହୁଁ। ଆ, କେଆଣି ମନେ ତ ପଡ଼ୁନି ଯାଇଥିମି କାଳେ।
ହଁ ମୋ ଛୋଟବେଳେ ଯାଇଥିବ ମନେ ପଡୁନଥିବ ଆଉ।
ହୁଁ ମୁଁ କଉଥିଲି ଆଉ ହଁ ଫସଲ ଫସଲ କଣ କଣ କେମିତି ଚାଲିଚି?
କଣ ସେ କାକ
କାକୁଡି, କଲରା ଲାଗିଚି ଆଉ। କାକୁଡ଼ି, କଲର ଲାଗିଛି, ପୁଣି କାକୁଡ଼ି, କଲରା ଲଗେଇବା ପାଇଁ ତାର ହଁ କାକୁଡି, କଲରା ଯୋଉ ମଞ୍ଜି ଆଣିଲେ ତାର ଟା ଦାମ୍ କେତେ ଥିଲା?
ଦାମ୍ ଥିଲା ଦୁଇଶ ଗ୍ରାମ୍ କୁ ତିନିଶ କେତେ।
ଦୁଇଶ ଗ୍ରାମ୍ କୁ ତିିନିଶ କରି। ତୋମେ କେତେ ଆଣିଲ?
ଆମର ତ ଜାଣିଚ ବହୁତ ବଡ ବିଲଟେ।
ହଁ।
ଏଇ ଆଣିଥିନି ଟଙ୍କା
ତ ତିନିଶ ଟଙ୍କାରେ କଣ କରିବା, ଗରିବ ଲୋକ ତ ପଇସା ପତର ନାହିଁ ଆଉ କଣ କରିବା। ଜମିଥିଲି କଣ ହେଲା ନାଇଁ?
ହୁଁ।
ହୁଁ ସେଇଆ ତ କଥା, ଆଉ କଣ? ହଁ ଆମର ତ ସଦାବେଳେ ଫସଲ ଫସଲ ହୁଏ, ଆଉ ତୋମର କେତେ ବାଟ ଗଲାଣି? ଆଉ ଉ, ଅ, କଲରା ହେଇଗଲାଣି?
କଲରା ବାହାରିଆ ବାହାରିଆ ହେଇଗଲାନି।
ହଁ ମଝିରେ ଯୋଉ ବ-ନା- ବର୍ଷା, ବାତ୍ଯା, ବନ୍ୟା ହେଇଥିଲା ସେଥିରେ କଣ କିଛି କ୍ଷ ତି ପହଞ୍ଚିଲା କି ତୋମକୁ?
ବହୁତ ମାଡ ହେଇଛି, ଗଛ ଗୁରା ମରିଗଲା ବହୁତୁ। କଷ୍ଟକରି ବଢେଇଥିନି ମେଡିସିନ ପକେଇକି ଗଛ ଗଲା।
ହୁଁ। ହଁ ଏଇଟା ଆଉ କଣ କରିବା ଚାଷୀମାନଙ୍କର ଦୁଃଖ ହିଁ ଏଇଟା। ବନିଆ ବାତିଆ ଆଇଲି ଲସ୍।
ଭାରି କଷ୍ଟ।
ହୁଁ।
କୋଡିଏ ଗୁଣ୍ଠୁ ବିଲ କରିଥନି ଗଲା ଦଶ ଗୁଁଠୁ ପଳେଇଲା ଏମତି।
ହୁଁ ଆଉ କଁ କରିବା ଯେମିତି ଯାହା ହୋଉ କରିବାକୁ ପଡ଼ିବ ଆଉ।
ହଁ।
ଚାଷୀ ପେଟର କଥା। ଆ ନକଲେ ଫୁଣି ଘରେ ବସିକି ତ ଖାଇହବନି ନା। ଆ ଘରେ ବସିକି ତ ଖାଇ ହବନି ନା ଖାଲିରେ।
ହଁ।
ତ କରିବାକୁ ପଡ଼ିବ ଆମକୁ ମୁଁ ବି ସେମିତି ଆଉ କଣ କରିବି ମୁଁ ବି ସେମିତି କରୁଚି।
ତମର କଣ ଲଗେଇଚ ବା ଫସଲ କଣ କହୁଥିଲ?
ହୁଁ ଆମର ତ ଫସଲ ଲାଗିଛି।
କଣ ଲଗେଇଚ?
କାକୁଡ଼ି କଣ୍ଟା ବୁଣ ଟ ଟମାଟର। ଟମାଟର ଏବେ ରେଟ୍ ଅଛି କାହିଁକିନା ଟମାଟର ଏପଟ ଆମ ଏପଟ ସାଇଟ କିଏ ଲଗେଇନାହାନ୍ତି ନା ମୁଁ ଟମାଟର ଲଗେଇ ଦେଇଛି ସେଇଥିପାଇଁ ମୋର ଟିକିଏ ଟମାଟରୁ ପ୍ରଫିଟ୍ ଆଉଛି। କାହିଁକିନା ଜୋଉ ଟାଇମରେ ଏଇପଟ ସାଇଟରେ ଆମର କିଛି ନ ଲାଗିଥିବ ମୁଁ ସେଇ ଜି ସେଟା କୁ ଲଗେଇମି କାହିଁକି ନା ଏଇ ପଟ୍ ସାଇଟି ବେପାରୀ ମାନେ ଯେମିତିକି ଏବେ ଟମାଟର ଟମାଟର ଏପଟ ସାଇଡ଼୍ ଏବେ ଏପଟ ସାଇଡ଼ରେ ସବୁ କା କୁଡ଼ି କଲରା ଲଗେଇଛନ୍ତି। ବୁଝିପାଆଇଲ ନା ଏପଟୁ ଆଉ ଯାଉଛି କି ଟମାଟର। ଯଦି ମୋର ଟମାଟର ଏବେ ହଁ ଟମା ଟମାଟର ଆଉ ଦି ଚାର ଦିନେ ବାହାରିବ। ବୁଝିଲ ନା ଯାହା ବିି ଏଲବେ ଟମାଟର କିଲ ପଚ ଚାସ ଷାଠିଏ ଅଛି ନା ନାହିଁ।
କଣ କହିଲ?
ଅଛି ନାଇଁ ଟମାଟର କିଲ।
ହୁଁ କେତେ ଅଛି?
ପଚାଶ ଷାଠିଏ ଅଛି।
ହୁଁ।
ତ ଏବେ ଏପଟ ସେଇଟ ଆଉ କୋଉ ଚାଷୀମାନଙ୍କ ପାଖରେ ନାହିଁ ତ ପ୍ରଫିଟ୍ ତ ତା ଯାଆବିଲେ ପଇସା ଆସିବ କି ନାହିଁ ତା ଦେହରୁ। ଆ ସେଇଆ ମୁଁ ସଦାବେଳେ ଏଇଟା ଟ୍ରାଏ କରେ, ହଁ ମୁଁ ତ ଆଗୁ ଲଗେଇ ଦେଇଥିନି।
ସବୁ କାମରେ ଆଗୁଆ ଆଉ।
ହୁଁ, ଯାହାବି ହେଲେ ଟିକେ ଆଗୁଆ ହବାକୁ ପଡ଼ିବ ନା ନାଇଁ ଆଗୁଆ ନହେଲେ ପୁଣି ପଇସା କେମିତି ଆସିବ, ଘର କେମିତି ଚଳିବ?
ହଁ।
ହୁଁ, ଯାଆ କରୁଛ କର କିନ୍ତୁ କାମ କର। ଘର ଲୋକଙ୍କୁ ଖୁସିରେ ରଖ, ସେଇଆ ସବୁ ଆଉ।
ଉଁ, ମୁଁ କଣ ଗୋଟେ ପୋଗ୍ରାମ କଣ ଗୋଟେ କରିଥିଲ କୁଆଡେ ଯିବ ବୋଲି?
ହୁଁ ପ୍ରୋଗ୍ରାମ୍ ତ ଚାଲିଛି। ଗୋଟେ ସାଙ୍ଗ ପିଲାମାନେ ସବୁ କଥା ହେଇକି ଆଉ ଗୋଟେ ଜାଗା ଅଛି କାଶ୍ମୀର ଜାଣିଛ?
କାଶ୍ମୀରୀ ହଁ ଜାଣିଛି। ଶୁଣିଥିନି ଶୁଣିଥିନି ଭଲ ଜାଗା ସେଠି
ହଁ କାଶ୍ମୀର ଟୁ କନ୍ୟାକୁମାରୀ ଆମର ଗୋଟେ ସାଙ୍ଗ ସାଙ୍ଗ ପିଲାଙ୍କର ଟ୍ରିପ୍ ଅଛି ତୁମେ ଯିବ କି କହୁନା।
କୋଉଦିନ ଯିବି?
ଆ ଜିିବୁ ଏଇ ମାସେ ଆଉ ମାସେ ପରେ କାହିଁକିନା କାଶ୍ମୀର ଟ୍ରିପ୍ଟ ଟା ନା ବହୁତ ଟିକେ ଆ। ଏ ପଇସା ତମେ ସେମିତି ନିଜର ଏକାଠିଆ ଏମିତି ଗଲେ କୋଡ଼ିଏ ହଜାର ଖଣ୍ଡ ଲାଗିବ ଆଉ।
କୋଡିଏ ହଜାର ତ ଏତେ ପଇସା ତ ନାହିଁ ମୋ ପାଖରେ।
କଣ କରିବା କାଶ୍ମୀର ଯିବା ବା ଏଇଠୁ ବହୁତ ତ ମାନେ ଦୂର ସେଇଟା ଆମେ ଓଡ଼ିଶାରେ ଅଛନ୍ତି। ବୁଝିପାରୁଛ ନା କଡ଼ା ହୁଁ। ତୁମେ ଗୁଗୁଲ୍ ମ୍ୟାପ୍ ରେ ଦେଖିବ ପାଞ୍ଚ ହଜାରରେ ହେବନି ଖାଲି ଟ୍ରେନ୍ ଖର୍ଚ୍ଚ ପଳେଇବ ପାଞ୍ଚ ହଜାର।
ମେନ କଛ କେତେ କି?
ଟ୍ରେନ୍ ଖର୍ଚ୍ଚ ଖାଲି ପା ପଳେଇବା ପାଞ୍ଚ ହଜାର ମୁଁ କହୁଛି। ମୁଁ ତ ସେଇଆ ହିଁ କହିଲି କୋଡ଼ିଏ ହଜାର ଖଣ୍ଡେ ହଁ।
ଗଲେ ତା ଆହୁରି ଭଲ। ଖାଇବା ପଇସା ନେଇଥିମି ହଜାର ଇଏ ପାଞ୍ଚ ଛଅ ହଜାର ହେଇଯିବ ଆଉ ମୁଣ୍ଡାମୁଣ୍ଡି।
ହଁ। ସେଇଦି ପାଇଁ ଗୋଟେ ହଁ ଯିବା ଆରି ଏମିତି। ପାଞ୍ଚ ଛଅ ହଜାର ତୁମର ଖାଇବା ପିଇବା ଧର ଆଁ ଦଶ ଖଣ୍ଡେ ପଡ଼ିଲା। ପନ୍ଦର ହଜାର ରେ ହେଇଯିବ। ବୁଝିଲ ହୁଁ ପନ୍ଦର ହଜାର ହେଇଯିବ ମୁଁ ସେଇାକୁ ମୁ ତେ ସେଇଟା ହଁ କଲ ଫଲ ନ କଲି କାଳେ
ବାପ ବୋଉ କଣ କରୁଛନ୍ତି ବା?
ନା ଜବ ଫବ୍ କଣ ତାଙ୍କର ଏବେ ଟିକିଏ ଆଡମିସନ ହବ ଏଇ ଯଉ ଜବ୍ ଆସିଥିଲା ସେଏଉ ବୟସ ତ ଯୋଡ଼ି ହେଇନି ଆଉ କରିପାରିଲେନି।
କହିପାରିଲାନି
ନା କରିପାରିଲେନି ଫେଣି ଏବେ ଏଇ ଗୁଡା ଗୋଟେ ସୋଲାର ଟାଇପ୍ ର କଣ ଏମିତି ଗୁଡ଼ା ଆଇଥିଲା।
ସୋଲାର ରେ କାମ କରିବ।
ହୁଁ ଉଁ।
କେତେ କଣ ଦରମା ପାଇବ?
ପଚିଶି ନା କଣ?
ପଚିଶ ଲକ୍ଷ ନା ପଚିଶ ହଜାର।
ଲକ୍ଷ କତିକି କଣ ପଳାଉଛ ତମେ?
କଣ କରିବା ଲକ୍ଷ ତ ପାଟିରେ ପସି ଯାଉଛି ଆଉ।
ହୁଁ।
କେତେ ପାଇବ?
ପଚିଶ ତିରିଶ ହଜାର ଆଉ।
ଓହୋ କୋଉଠି କାମ କରୁଛ କୋଉଠି
ଆରେ ଆସିଥିଲା, ତାର ହ୍ୟାଲୋ। ତାର ଆସିଥିଲା।
ହଁ ମୋ ପାଇଁ ଗୋଟେ ଦେଖ
ଆଁ
ମୋ ପାଇଁ ଗୋଟେ କାମ ଗୋଟେ ଦେଖ
ହଁ ତୁମ ପାଇଁ ବି କାମ ବୁଝିଦବା କିଛି ପ୍ରୋବ୍ଲେମ୍ ନାହିଁ।
ହଁ ହଁ।
ତ ସେଟା ସେ ଆଇ ଟି ଆଇ କରିଥିଲା ତ ଆଇ ଟି ଆଇ ତରଫପରୁ ସେଇଟା ହେଇଥିଲା ତମେ ଯଦି କହିବ ତାହେଲେ ମୁଁ ବୁ ବୁଝପାରବିନି, କିନ୍ତୁ ହଁ ଡିପ୍ଲୋମା କରିଚ ଏତେ ମାନେ କିଛି ପ୍ର କିଛି ଇଏ ନାହିଁ ଆରାମସେ ହେଇପାରିବ। ବୁଝିଦେମି।
ଓହୋ ଡକ୍ୟୁମେଣ୍ଟ କଣ କଣ କଣ ଲାଗୁଚି?
ଡକ୍ୟୁମେଣ୍ଟ କଣ ତମେ ସେଇ ଡିପ୍ଲୋମା ସାର୍ଟିଫିକେଟା ଦେବ ଖାଲି ଆଉ କଣ ଆଉ କିଛି ଦରକାର ନାହିଁ। ଏତେ ସର୍ଟିିକଟ ତମ ଆଧାର କାର୍ଡ଼ ତୁମ ଫୋନ ନମ୍ବର।
ମୋ କତିରେ ତ ଆଧାର କାର୍ଡ ନାହିଁ।
ଆଧାର କାର୍ଡ଼ ନାହିଁ ଆଧାର କାର୍ଡ଼ ବନେଇଦେବା କଣ ଅଛି।
ହଁ ଅନଲାଇନ ର ଆଜିକାଲି ତ ଅନଲାଇନରେ ସବୁ ହୋଉଛି।
ହଁ ଅନଲାଇରେବି ବନେଇଦବା କଣ ଅଛି ନା ଆଧାର କାର୍ଡ଼ ପାଇଁ ଯିବାକୁ ପଡ଼ିବ ତମ ଯଦି ପନ୍ କାର୍ଡ଼ଟା ଅନଲାଇନରେ ହେଇଯିବ।
ହଁ ପାନ କାର୍ଡ ଶୁଣ ହେଲୋ ପାନ କାର୍ଡ ତ ଅନଲାଇନ ହବ ମୁଁ ଗୋଟେ ସାଙ୍ଗ ଗୋଟେ ଖୋଲୁ ଖୋଲୁଛି ପାନ କାର୍ଡ ଅନଲାଇନରେ।
ହଁ।
ତାଙ୍କୁ କହିବା ଯଦି ସିଏ ବନେଇଦବ।
ହୁଁ ହୁଁ।
ପୁରା କମ ପଇସା ନବ।
ହୁଁ।
ଦୁଇ ଶହରେ ଖୋଲିଦବ।
ହୁଁ ହୁଁ।
କାଲି ଡୁପିଲିକେଟଟା ମିଳିଲ ଓଜିଲାଣି ଟା ପାଇବନି ଖାଲି ଆଉ ଏଇଟା ଗୋଟେ କଥା ଆଉ।
ହଁ ଏଇଟା ଗୋଟେ କଥା ଆଉ, କଣ କରିବି? ଏଇ ତ ଜୀବନ ଆଉ ଏଇ ତ ଚଳିବା କଥା
ହୁଁ ଘର କାମ କେତେ ବାଟ ଗଲାଣି?
ଘର କାମର ତ ସରିବା ସରିବା ହେଇଗଲାଣି କିଛି ନାହିଁ।
ସରିଆ ସରିଆ ହେଇଗଲାଣି ଛାତ କେବେ ପଡୁଛି?
ଛାତ ପଡ଼ୁଛି ପାଞ୍ଚ ଦଶ ଦିନରେ ପଡ଼ିବ ଆଉ।
ପଡିଲେ ଆଉ ମତେ ଡାକିବ ନା ଡାକିବନି?
ଡାକିବା କଣ ତୁମେ ଫାଷ୍ଟ ପ୍ରଥମ କାମ ତମର ଏଇ ଯେଉଁ ରୋଷେଇଟା ହେବ।
ହଁ।
ପଳିଆ ଦିନ ତମ ରୋଷେଇଟା ତମେ କରିବ।
ରୋସାଇଟା ମାନେ କଣ ମଟନ ଫଟନ ହବ ତ?
ହଁ ମଟନ୍ ଚିକେନ୍
ନା ଛାତ ପଡିବା ବା ଛାତ କୋଉବାରରେ ପଡୁଛି କି?
ଛାତ କୋଉବାର ପଡୁଛି?
ଆ ରବିବାରରେ ପିଡ଼ିଛି ନାଁ।
ରବାଡେ ଭଲ ଆଉ
ହୁଁ ସେଇ ତ ମୁଁ କହୁଚି ରବିବାରେ ମୁଁ ଏ ଏଇଥିପାଇଁ ରଖିଲି କି ଲୋ କ ଯଉ ମେ ଏଇ ଯଉ ମୂଲିଆ ସହିତ ଗାଁ ଲୋକ ଗୁରା ଖାଇପାରିବେ।
ହଁ ଆମକୁ ଡାକିବ ନା ଡାକିବନି?
ଆ ତମେ ତ ପ୍ରଥମ ମୁଁ ତମକୁ ଏବେ କହିଲିନି କି।
ହୁଁ ହୁଁ।
ତମେ ପ୍ରଥମ ଆସିବ ରୋଷେଇ ଟା ତମର ତମ ଦାୟିତ୍ଵ ହଉଚି ରୋଷେଇଟା ହାଁ।
ମୁଁ ଗୋଟେ ଏବେ ତିନି ଦିନ ହେବ ଗୋଟେ କୁକୁର ଗୋଟେ କିଣିକି ଆଣିଛି।
ହୁଁ କୁକୁର ଗୋଟେ କିଣିକି ଆଣିଚ କେତେ ଟଙ୍କା ନେଲା?
ମ କରିବା ହେ ଯୋଉ ସାଙ୍ଗ ପିଲାଟା ମ ସେ ରଖିଥିଲା ତିନିଟା।
ହଁ।
ଆ ମଗିନି ଦେଲାନି ଏ। ଚୋରି କରି ତାଙ୍କ ଦୁରୁ ଗୋଟେ ନେ ନି ଆଉ ଜାଣି ପାରିଲାନି।
କ
ଚୋରି କରିକି ନନେଇ ଆଇଲେ ଛୋଟ ଛୁଆଡେ ମ।
ଓହୋ ସେଇ ଗାଁରେ କୁକୁର ଜନ୍ମ ଦେଇଥିବ ତାକୁ ରଖିକି ଦେଇଥିବ ଆଉ।
ହୁଁ ତିନି ହଜାର ଟା
ହଁ ଓହୋ।
ହ
ଦେଇ ଦବା କଥା।
ହଁ ବଡ ବଡ କୁକୁର ରଖିଥିଲେ।
ହୁଁ।
ପନିଆ ଥିଲା ମୁଁ ଗରୁ ସୁନ ରୁ ପା ଅଛି ନା।
ହଁ ହୁଁ ହୁଁ ହଉ ମୁଁ ଏବେ ରଖୁଛି ଆଁ।
ହଉ।
ହଉ ନମସ୍କାର।
ନମସ୍କାର।
ହୁଁ।